କଣ କରୁଛ ହଁ।
ହଁ।
କୁହ। ଫିଲ୍ମ ଦେଖୁଥିଲ ହୁ ଫିଲ୍ମ ଦେଖୁଥିଲା ନା।
ଶ୍ରୀ
ହୁଁ ହୁଁ। ଆଉ କଣ। ମାଆ ମାନେ ଫୋନ୍ କରିୁନାହାଁନ୍ତି ଆଜି ଆଉ।
ହୁଁ ନାଇଁ।
ହୁଁ ହୁଁ। ହୁଁ। ଆଚ୍ଛା ରବିନା କୁ କହିଛ ତ ଏଇଥର ଯୋଉ ଯିବ ସିଏ। ଆ ବୁଝିକି ଆସିବ ବୋଲି।
ଉହୁଁ ସେ କହୁଥିଲା। ସାରକ ସାଙ୍ଗରେ କଥା ହେବି ବୋଲି କହୁଥିଲା।
ଓହୋ ଅ କେତେ କଣ ଦାମ୍ ଯଦି ବଢ଼ିଯାଇଥିବ। ତ ସବିଶେଷ ତଥ୍ୟ ବୁଝିକି ଆସିଥିବ।
ହୁଁ ହୁଁ।
କେବେ ପରୀକ୍ଷା?
ପରୀକ୍ଷା ତ ଅଣତିରିଶ ରୁ ଷ୍ଟାର୍ଟ ହବ।
ଓହୋ।
ଅତିରିଶ ତିରିଶ ଏକ ଦୁଇ ଦୁଇରେ ଶେଷ।
ଆଚ୍ଛା। ହୁଁ। ହଁ କୁଲର୍ ଦରକାର ହେବ କି ଆଜି? ହୁଁ, ହୁଁ।
ସେତାହିଁ ଚଳିଯିବ।
ଉହୁଁ। ରବିବାର ଦିନ ଯଦି ସେପଟେ ଯିବାର ହେବ
ହୁଁ।
ଆଁ ନନଭେଜ୍ ହେବ।
ହୁଁ ଆଉ ମୋର ପାଇଁ?
ପନିର୍ ଖାଇବ?
ଉଁ, ଉଁ ନାଇଁ।
ଆଉ।
ଡାଲି ଭାତ ଆଉ।
ଡାଲି, ଭାତ। ଦେଖିବା ଗଲେ ଗାଁକୁ ଆଇଲେ।
ହୁଁ।
ଗଲେ ଯାହା କହିବେ ଭାଉଜ।
ହଁ। କିଏ କହୁଥିଲେ ଇତେ ହବ।
ସେଇ ସକାଳେ ଯାହା କହୁଥିଲେ ଯିବା ଆସିକି ଥରେ ବି ଯାଇନୁ ନା ଯିବା ବୁଲି ଆସିବା।
ହୁଁ। କେତେବେଳକୁ ଯିବା କି?
ଅଁ- ଅ- ଅ ଏଇ ନଅଟା ଦଶଟା ଆଉ।
ହୁଁ।
ନଅଟା ଦଶଟାରେ ଆଉ।
ଆଉ ତୁମର ବୋଧେ ସେଦିନ
ପଞ୍ଚ୍ କରିଦେଇକି ପଳେଇ ଆସିବି। କି ନଅଟାରେ ଯିବା। ସାଡ଼ୁ ପଞ୍ଚ କରିଦେଇ ଆସିଲେ ହବ।
ହାଁ।
ଆଜ୍ଞା। ନଅଟାରେ ଯିବା
ହୁଁ।
ହଁ। ତାପରେ ସେପଟୁ କଲକା ଏ ପଞ୍ଚ। ନଅଟାରେ ଯିବି ପଞ୍ଚ୍ କରିଦେଇକି ପଳେଇବି ସେଆଡ଼ୁ ସାଆଡ଼ୁ ପଳେଇବା ଆଉ।
ଆଉ ଯଦି ଦରକାର ପଡିବ ଏପଟେ?
ହୁଁ, ଉଁ, ଉଁ। ସେଇଟା ବି ତ କହି ହେଉନି।
ନହେଲେ ସନ୍ଧ୍ୟା ବେଳେ ବୁଲି ବୁଲାକି ଆସିବା ହବ ନାଇ କି? ଖାଇବା ପିଇବା ଟା ଥାଉ। ଆଉ ମାନେ ତୁମେ ସକାଳେ ଯାଇକି ଦିଟା ବେଳେ
ହଁ।
ଫେରି ଆସିକି ସନ୍ ତିନିଟା ସାଢେ ତିନିଟା ଘରେ ବାହାରିବା କିଏ ବୁଲାବୁଲି ମାନେ ପହଞ୍ଚିବା ତ ଇଏକୁ ଦେଖା କରିକି ଆଉ। ସନ୍ଧ୍ୟାକୁ ବାହାରି ଆସିବା ହବ ନେଇ?
ଖାଇବାର ତ ସେଠି ଖାଇଥାନ୍ତେ କୋଉଠୁ ଭାବୁଥିଲି ଆଉ ରାତିରେ ଖାଇ ପିଇ
ତ ତୁମେ ତୁମର ବି ସୁବିଧା ଦେଖବ ନା ଯଦି ସେଇ ଟାଇମରେ ଡାକିଦେଲେ ତାହେଲେ
ଆ ଛଅଟାରୁ ତାହେଲେ ଇନ୍ ପଞ୍ଚ୍ ମାରଦେବି। ସାଢ଼େ ବାରଟା ଗୋଟେ ଯାଏ ଆଉଟ୍ ପଞ୍ଚ୍ ମାରଦେବି ଆସିକି। ତାପରେ ଗାଡ଼ି ଚାର୍ଜ ବସେଇକି ଆସିଥିବି ଏଠୁ ଗାଧୋଇ ପାଧେଇକି ଯିବା ଆଉ।
ହଁ ହଁ।
ଛଅଟାରୁ ଯିବି ପଞ୍ଚ୍ ମାରିକି ପଳେଇ ଆସିବି।
ହଁ।
ଆଉ ତାମାନେ ଛଅଟାରୁ ଗଲେ ଅଁ ପଞ୍ଚ ମାରିକି ଯଉ ପଳେଇ ଆସିବି ତାପରେ ଗାଡ଼ି ଚାର୍ଜ ଲଗେଇଦେବି। ଆଉ ଉଁ ନଅଟା ଦଶଟା ବେଳେ ଯିବି। ଆଉ ଆଉଟ୍ ପଞ୍ଚ୍ ସାଢ଼େ ବାରଟା ଗୋଟା ବେଳେ ପଞ୍ଚ ମାରିକି ପଳେଇ ଆସ୍ ତାପରେ ୟାଡ଼ୁ ଗାଧୋଇ ଖାଇକି ଯିବା ଆଉ ଥରେ ଭାଉଜ
ହୁଁ।
ହୁଁ। ଏମତି କରବା ଆଉ।
ଉଁ?
ହେଲେ ହେଲେ ସେ ଦିନ ରୋଷେଇ ବନ୍ଦ କୋଉଥିଲି।
ହଁ ଯେ ସେଟା ତ ଠିକ୍ ହିଁ ଯେ ତ ଦେଖାଯାଉ କି ହଉଛି।
ହୁଁ।
ହୁଁ।
ଉଁ ରୋଷେଇ ବନ୍ଦ।
ହୁଁ?
ରୋଷେଇ ବନ୍ଦ କରିଦବା ସେଦିନ।
ହୁଁ।
ଉଁ ଫୋନ୍ କରିନାହାଁନ୍ତି ତିରୁଗଡ଼ାରୁ? ତିରୁଗଡ଼ାରୁ ଫୋନ୍ ଫାନ୍ ଆସି ନାଇଁ ନା?
ନାଁ ଶୁଭାଯାଇତେ ନାଇଁ ବହୁତ ସ୍ଲ।
ଚିରୁଗଡାରୁ ଫୋନ ଫାନ ଆସି ନାଇଁ ନା?
ଉଁ ନାଇଁ କରି ନାଇଁ।
ଉଁ। ଆଉ ସେଇ ନାନୀ ଫୋନ୍ କରିନାଇ ଆଉ?
ଉଁ ନାନୀ ବି ଫୋନ୍ କରିନାଇଁ।
ଅଁ ହଁ। ଆଚ୍ଛା ଇଏ ରଶ୍ମି ନାନୀ ଆଉ ଆଉ ଗୋଟେ କି ନାନୀ? ସନ୍ତୋଷ ଭାଇର ଭଉଣୀ ନାମ କି ନାନୀ ରଶ୍ମି ନାନୀ।
ଏ ନାଁଇ ରିନା ନାନୀ।
ଆଉ ରଶ୍ମି କିଏ?
ସେ ବଡ଼ମା ବଡ଼ମା କହୁଛେଁ ଏଇ ବଡ଼ ମାଉସୀଙ୍କ ଝିଅ।
ସେ କାହିଁ ଯଶୀପୁର୍?
ହୁଁ।
ଏ ଯୋଉ ରିଲ୍ସ୍ ବାଲି।
ଉଁ ହୁଁ। ଫେସବୁକ୍ ର ଯଉ ଛଡ଼ନ୍ ହୁଁ ହୁଁ।
ଅଁ ସିଏ ରଶ୍ମି ନାନୀ ଏ ରୀନା ନାନୀ ମୁଁ ଖାଲି ର ଶ୍ମି ରଶ୍ମି ବାହାରେ ପାଟିରୁ।
ଉହୁଁ ଆଉ ମଝିରେ ରହିନେ ଏ ରିଙ୍କି ନାନୀ।
ରିଙ୍କି?
ହୁଁ ଚାଲ ସେ କୁଲି ମାଉସୀଙ୍କ ଝିଅ।
ଅହ। ମଶା କୋଉଆଡୁ ପଶି ଯାଉଛନ୍ତି।
ହୁଁ ଝରକା ଖୋଲା ରହୁଛି ଆଉ।
ହୁଁ ବର୍ଷା ଦିନଟା ହେବେ ମଶା।
ହୁଁ ପୁଣି ତ ଓ ଗୋଟେ ଯୋଉ ପରିବେଶ୍।
ହୁଁ। ଗାଁ ପରିବେଶ୍ ପୁରା ସଫା ସୁୁତୁରା।
ହୁଁ।
ସାମ୍ନାରେ ରୋଡ଼ ଚକା ଚକ୍ଏ ସହର। ଗାଁ ପରିବେଶ୍ ପୁରା। ସଫାସୁତୁରା ଏଇ ଯେତେ ସହରର ଲୋକ ସବୁ। ଅଳିଆ ଆବର୍ଜନା। ଟ୍ୟାସ୍କ। ହୁଁ। ବବଲୁ ଫୋନ୍ କରଥିଲା?
ହୁଁ ନା ଆଉ ଫୋନ୍ କରିିନାଇଁ ସେ ସେତେବେଳେ ଯାହା କରିଥିଲା।
କରିଥିଲି ରିସିଭ୍ କଲାନାହିଁ ରିଙ୍ଗ୍ ହେଲା ଉଠେଇଲାନି।
ଆଚ୍ଛା ତା ଆଗୁରୁ ଟିକେ ଫୋନ୍ କରଦେଲ ନାହିଁ?
ମୁଁ କରିତ ନାଇଁଥିଲି ଆଉ।
ଆଁ।
କରି ତ ନାଇଁଥିଲି କରିବା ଆଉ।
ସେଟା ମିସ୍ ରେ ପଳେଇଲା?
ହୁଁ।
ହଁ।
ଏଁ।
ସେଇ କଲ୍ ଟା ମିସ୍ ରେ ପଳେଇଲା ନା?
ହଁ।
ହୁଁ।
ମିସ୍ ହେଇଗଲା ସେଟା।
ଆଗୁରୁ ଟିକେ କଲ୍ କରିନବ ନା ସିଏ ଟିକେ ବିଜି ପର୍ସନ ଲୋକ।
ହୁଁ ହୁଁ ହୁଁ। ବାପା ମାଙ୍କୁ ଏଗୁଡ଼ା କହି ନାଇଥିବା।
ହଁ ସେ ତ ମୁଁ ବି କହୁଛି।
ହୁଁ। ନାଇଁ ଆମେ ଆମେ ଯାହା ଯେତିକି ହବ।
ହୁଁ ଉଁ ମାସେ ଦି ମାସ ଟ୍ରାଏ କର ଆଉ ତାପରେ ଯାହା ହବ, ନା କି କହୁଛ?
ହୁଁ
ମିନିମମ୍ ମାସେ।
ହୁଁ ମଶା ବହୁତ୍ ଏଇ ଘରେ।
ହଉ
ହୁଁ
ଫ୍ୟାନ୍ ଟା ଚଲାଅ।
ହୁଁ ହଉ ରହୁଛି ଆଁ?
ହଉ।
ହଁ